ହ୍ୟାଲୋ
ହ୍ୟାଲୋ ଆରେ ବାଦଲ କଣ କେତେ ଦିନ ପରେ ମନେ ପଡିଲା କେତେ ଦିନ ପରେ କେମିତି କଣ କଲ
ନାଇଁ ଆଜି ଯାଇଥିଲି ଗୋଟେ ଆଡେ ବୁଝିଲ ସେଠି ଦେଖିଲି ଆମର ଯୋଉ ଗାଁର ଛୁଆ ମାନେ ସବୁ ଗୋଟେ ସେଇଠି ଭୋଜିର ଆୟୋଜନ କରୁଛନ୍ତି ଦେଖିକି ମୋର ଗୋଟେ କଥା ମନେ ପଡିଗଲା ଆଉ।
ହଉ ବ
କଣ କହିଲ
ମୁଁ କହୁଥିଲି ଆମେ ସାଙ୍ଗସାଥି ମିଶି ଗୋଟେ ଭୋଜି ଟିକେ କଲେ କେମିତି ହବ
ହଁ ମୁଁ ବି ସେୟଆ ଭାବୁଥିଲି କାହିଁକି ନା ମୁଁ ସେଇ ସେଇ ଜିନିଷ ଦେଖିକି ମୋ ପିଲା ବେଳର କଥା ମନେ ପଡିଗଲା ବୁଝିଲ
ଆରେ ତୁମର ମନ ଅଛି ନା ଆମେ ଦଶମ କ୍ଲାସରେ କେମିତି ଗୋଟେ ଭୋଜିଟି କରିଥିଲେ ସେଇ ସୋଡ଼ା ଦେବୀ ମନ୍ଦିର ପାଖରେ
ହଁ ହଁ ମୋର ପୁରା ମନେ ଅଛି ସେଇଟା ସେଇ କଥା ଆଉ କଣ କେହି ଭୁଲି ହବ
ହଁ ସେତେବେଳେ ଯୋଉ ଆମର ଯୋଉ ଦଶ ପନ୍ଦର ଜଣ ସାଙ୍ଗ ଥିଲେ ସେମାନେ ମଧ୍ୟ ଏଇ ସମୟରେ ଗାଁକୁ ଆସିଥବେ କାରଣ ଏବେ ସମସ୍ତେ ସ୍ଲ କଲେଜ ଛୁଟି ହେଇଯାଇଛି ନା ତ ଆମେ ଯଦି ସେମିତି ସମସ୍ତେ ମିଶିକି ଗୋଟେ ଭୋଜିର ଆୟୋଜନ କଲେ କେମିତି ହଉ
ମୁଁ ଭାବୁଥିଲି କି ଆମର ଯୋଉ ଆମେ ଯୋଉ ସେଇଦିନ ପିଲାବେଳେ ଯୋଉ ମନ୍ଦିର ଯାଇଥିଲି ସେଇ ମନ୍ଦିର ଏବେ ଆଉ ମାନେ ଭଲ ସ୍ଥିତିରେ ନାହିଁ ସେଥିପାଇଁ ଆମର ଯୋଉ ଗାଁ ପାଖରେ ଅଛି ଶିବ ମନ୍ଦିର ସେଇଠି କରିଦେବା ମୁଁ ଭାବୁଛି।
ଆମେ ଯକି ଶିବ ମନ୍ଦିରଛ ଯେେତୁ ଆମେ ସେଟା ପୁରୁଣା ମନ୍ଦିର ସୋ ମାଙ୍ଗ ମନ୍ଦିର ଥିଲା ସେଇଟା ଆମେ ଆମିଷ ପରେ କରି ଆଉ ଭୋଜି କେ ବିନା ଆମିଷ କେମି ଭଲ ଲାଗେ
ହଁ ତମେ ବି ଯାହା କହିଲ ଠିକ କଥା ଯେ ଆଉ ତାହେଲେ କଣ କରିବା ତମେ କହୁଛ ଆ ନହେଲେ ଆମେ ଯୋଉ ଠାକୁରାଣୀ ମନ୍ଦିର ସେଇଠି କରିଦବା ହବନି
ହଁ ଆମେ ଯୋଉ ଠାକୁରାଣୀ ମନ୍ଦିରଟା ଅଛି ସେଇଠି କରିବା ହେଲେ ବର୍ତମାନ ସବୁ ଗାଁରେ କୋମାନେ କୋମାନେ ଅଛନ୍ତି ମୁଁ ଯାହା ଭାବୁଥିଲି ରବି ଆଉ ସୂର୍ଯ୍ୟ ଏଇ ଦୁଇ ଜଣ କାହାକୁ ପଳେଇ ଆସିଲେ ଆଉ ବାକି ଛଅ ଜଣଙ୍କର କଥା ମୁଁ ଜାଣିନି ତୁମେ କଣ ଭାବୁଛ।
ହଁ ଗାଁରେ ଅଛନ୍ତି ସବୁ ଅଛନ୍ତି ଅଭିିନାଶ ଫଭିିନାଶ ତାପରେ ଲିପୁ କିରଣ ଫିରଣ ସବୁ ଅଛନ୍ତି।
ହେଲେ ତମେ ଗୋଟେ ଦିନ ଏବେ ଆମେ ସ୍ଥିର କରିବାବରପୁର ମିଶିବ ସେ ଦିନ ଆମେ ଗୋଟେ କୁର ଆୟୋଜନ କଥା ଲାଗିବା କ କହୁଛ।
ହଁ ମୁଁ ବି ସେୟା ଭାବୁଛି କାରଣ କେତେ ବହୁତ ଦିନ ହେଲା ପ୍ରାୟ ଭୋଜି ଗୋଟେ ହେଇି ତ ମୁଁ ଭାବୁଛି ସେ ଆମର ଯୋଉ ଆଗକୁ ଆସୁଛି ରଜ ସଂକ୍ରାନ୍ତି ତା ବାସି ଦିନ ଗୋଟେ ଭଲ ବାର ପଡୁଛି ସେଇଦିନ କରିଦେବା ବୋଲି ମୁଁ ଭାବୁଛି କଣ କହୁଛ
ସେ ଦିନଟା ବି ବହୁତ ବଢିଆ ଆହୁ
ହଁ
କଣ ସେଇଦିନ ଭଲ ଭାର ପଡିବ
ସେତିଲ ବଢ଼ଆ ଭାରଟ ପ ଯେ ବାକି ରୋଷେଇ କ ହେଲେ ବାକି ରୋଷେଇ କୋଟେ ଯିବା
ଆମ ଗାଁ ରେ ତ ଜାଣିଛ ଯୋଉ ମାଧିଆ ବୋଲି ସିଏ ତ ଭଲ ରୋଷେଇ କରେ ମୋ ହିସାବରେ
କିନ୍ତୁ ତଥାପି ମତେ ଲାଗୁନ ସେ ମାାନ ଆସିବ କାରଣ ତା ପରଦିନ ଆଉ ଜଣଙ୍କର ଭୋଜି ପଡୁଛି ବୋଲି ସେ କହୁଥିଲା କାରଣ ମୁଁ ତାକୁ ଆଜି ସନ୍ଧ୍ୟାାରେ ଭେଟିଥିଲି ସେଥିପାଇଁ ସେ କହୁଥିଲା ଆଉ କାହାର ଭୋଜି କାର୍ଯ୍ୟକୁ ସି ଯିବ ସେଥିପାଇଁ ତୁମେ ଆଉ ଜଣଙ୍କୁ ଟିକେ ବେଖ ପ ରଖିଥାଉ ତାଲେ ସେ ଯଦି ମନେ କରିଦେବେ ତାହେଲେ ଆମେ ହଇଜଣ ହେବା
ହଁ ଆଉ ଜଣେ ଅଛି ମୁଁ ଶୁଣିଛି ମାଧିଆ ନ ଗଲେ ବି ତାର ଯୋଉ ତା ସାଙ୍ଗରେ ଆଉ ଗୋଟେ ପିଲା ଯାଏ ହେଲା ସିଏ ବି ଭାରି ବଢିଆ ରୋଷେଇବାସ କରେ ତ ଆମେ ମାଧିଆ ବଦଳରେ ତାକୁ ବି ନେଇ କରିପାରିବା ବୁଝିଲ
ହଁ ସେମିତି କରିବା ଯଦି ହବ ଯଦି ବା ଆମେ ସେମିତି ନ କରି ପାରୁଛେ ତାହେଲେ ଆମର ଯୋଉ ଅଭିନାଶ ସେ ମଧ୍ୟ ଭଲ ରୋଷେଇ କରେ ଆମେ ତାକୁ ମଧ୍ୟ ଡାକିକି ନେଇପାରିବା ସେଇଠ ତ ଆସିବ ନା ଆ ଆରେ ଅଭିନାଶ ଅବିନାଶ ଯାଉ ନା ଏମାନେ ଆସିବ ଭଲ ରୋଷେଇ କ ତ ଆମେ ମଧ୍ୟ ତାକୁ ମଧ୍ୟ ଡାକେଇିକି ନେଇପାରିବା
ତା ବାପା ବି ତା ବାପା ରୋଷେଇ କରନ୍ତି ନା ସିଏ ତା ବୋଧେ ତାଙ୍କଠୁ ଶିଖା ଶିଖି କରିଛି ଆଉ
ହଁ ସେ ମଧ୍ୟ ଦୁଇ ତିନିଟା ଭୋଜି ଭୋଜି ଖଣ୍ଡେ ରାନ୍ଧିଛି ତ ଆମେ ଯଦି ତାକୁ ଡାକିବା ତାହେଲେ ସେ ମଧ୍ୟ ଆମର ଭୋଜି ଟାକୁ ସୁଚାର ରୂପେ କରିପାରିବ କିନ୍ତୁ ହେଲେ ବାକି ସମସ୍ତଙ୍କ କଥା ଆମେ କେମିତି ଜାଣିବା ଯେ ସେମାନେ ରାଜି ଅଛନ୍ତି କି ନାଇଁ ନାଇଁ
ମୁଁ ଆଜି ଆଶୁତୋଷକୁ ଗଲା ବଳେ ଦେଖିଲି ବୁଝିଲ ସିଏ ବି ଆସିଛି ଗାଁକୁ। ତ ମୁଁ କହିଲି ଏ ଆରେ ଆଶୁତୋଷ ଆମର ଆମେ ତ ବହୁତ ଦିନ ହେଲା ଗୋଟେ ଗେଟ ଟୁଗେଦର କରିନାହାଁନ୍ତି ଆଉ ଏଇଥର ତ ଖରା ଛୁଟିରେ ସବୁ ପିଲା ଆସିଛନ୍ତି ତ ମୁଁ ଭାବୁଥିଲି କି ଗୋଟେ ଗେଟ୍ ଟୁଗେଦର ପାଟି ଟିକେ କରିଦେଇଥାନ୍ତେ ସିଏ କହିଲା ହଁ ସମସ୍ତେ ଯଦି ଆସିଛନ୍ତି ତାହେଲେ ମୋର କିଛି ଅସୁବିଧା ନାହିଁ। କରିଦବା ବୋଲି ହେଲା।
ତାହେଲେ ଆଶୁତୋଷ ତାହେଲେ ଠିକ ହେଲା କିନ୍ତୁ ସିଦ୍ଧାର୍ଥ କଥା ମୁଁ ଟିକେ କହିପାରିବିନି କାରଣ ସିଦ୍ଧାର୍ଥ ତା କାମରେ ବ୍ୟସ୍ତ ଅଛି ସେ ମଧ୍ୟ କଣ କହୁଥିଲା ସେ ଇଣ୍ଟରନସିପ କରିବାକୁ ଭୁବନେଶ୍ୱର ଯାଉଛି ତ ସେ ମତେ ଯାହା ଲାଗୁଛି ସେ ସେଇଠି ଦୁଇ ମାସ ଖରୁୁ ତିନି ମାସ ଖଣ୍ଡେ ରହିବ। ତ ମତେ ଲାଗୁନି କାହିଁ ସିଏ ଆସିବ ସିଏ ଯଦି ନ ବି ଆସେ ତାହେଲେ ବାକି ଯୋଉ ସାତରୁ ଆଠ ଜଣ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଆସିବେ ତ ତାଙ୍କୁ ନେଇ ଆମେ ଭୋଜି କାମଟା କରିଦବା ଆଉ।
ନା ତମେ ଯାହା କହୁଛ ମୁଁ ସିଦ୍ଧାର୍ଥ ସାଙ୍ଗେ କଥା ହେଇଥିଲି ବୁଝିଲ ସିଏ କହୁଥିଲା ସିଏ କହୁଥିଲା କି ହଉ ମୁଁ ଦେଖିବି ଯଦି ହବ ସୁବିଧା ତାହେଲେ ଯିବି ହେଲା।
ହଁ ସେ ଏମତିପାର ଗୋଟେ ଦିନ ପାଇଁ ଛୁଟିରେ ନେଇକି ସେ ଆସିପାରିବ କାରଣ ଆମର କେବଳ ଦୁଇ ଦିନରେ ସେଇ ଯଦି ଛୁଟି ବି ନେଇକି ଆସିଯାଏ ତାହଲେ ଆମେ ଆମର ବହୁତ ଭଲରେ ସୁଚାର ରୂପରେ କାମ କରିପାରିବ ହେ କଣ କଣ ଆଇଟମ କରିବା କଣ ଭାବିଛୁ କି?
ମୁଁ ଭାବୁଥିଲି କି ଆମର ତ ସମସ୍ତେ ପ୍ରାୟ ଆମିଷ ଭକ୍ଷଣ ଏତିକି ମୁଁ ଭାବୁଥିଲି ଚିକେନ ଟା କି ମଟନ ଟା ଗୋଟେ ରଖିବା ବୋଲି ମୁଁ ଭାବୁଛି।
ମୁଁ ମଧ୍ୟ ସେଇଆ କଥା ଭାବୁଥିଲି ଯଦି ଆମେ ଚିକେନ କି ମଟନ କରିବା ତାହେଲେ ସେ ମଟନ୍ଟା ସେ ଯଉ ଖାନ୍ ଆଜ୍ଞା ଅଛନ୍ତି ତାଙ୍କଠୁ ନେଇ ଆସିବା ସେ ଟିକେ ଭଲ ମଟନ ଦିଅନ୍ତି ଟିକେ ଖାସି ମାଂସ ଆଣିଲେ ଖାଇବାକୁ ମଧ୍ୟ ଭଲ ଲାଗିବ। ବାକି ଆମର ଓ
ମୁଁ ଆମର ଯୋଉ କଣ ତା ନା ସ୍ଵାଧୀନ ଅଛି ତାଙ୍କର ଗୋଟେ ଛେଳି ରଖିଛନ୍ତି ବୁଝିଲ ସିଏ କହୁଥିଲା କି କୋଉ ଦିନ ଗୋଟେ ଏଇଟାକୁ ନେଇ ଫିଷ୍ଟ କରିଦବା ବୋଲି ତ ମୁଁ କହିଲି ଆମର ଯୋଉ ଏଇ ପାର୍ଟିଟା ଅଛି ସେଇଦିନ ଆଣ କରିବା ବୋଲି।
ଆରେ ଏମିତି ହେଲେ ବହୁତ ବଢିଆ କଥା ହଁ ତୁମେ ତାହେଲେ ବହୁତ ବହୁତ ଠିକ କଥାଟି ଜଣେଇଲ ଯଦି ଏମିତି ହବ ତାହେଲେ ଆମେ ବହୁତ ଭଲ ଭାବରେ କରିପାରିବା।
ତ କଣ କହୁଛ ତାହାକୁ ତାହେଲେ ମୁଁ କହୁଛି ସ୍ଵାତୀ ଦିନକୁୁ
ଠିକ ଅଛି ତୁମେ ସେଇ ବିଷୟରେ ସ୍ୱାଧୀନ ସାଙ୍ଗରେ କଥା ହେଇଯାଅ ବାକି ମୁଁ ସେ ବିଷୟରେ ଅବିନାଶ ସାଙ୍ଗରେ କଥା ହେଇଯାଉଛି ଆପଣ ତାର ବି ମତଟା ଜାଣିବା ନିହାତି ଦରକାର ସିଏ କଣ କହୁଛି ସିଏ ଯଦି ବି ରାଜି ହେଇଗଲା ତାହେଲେ ଆମର ସବୁ କାର୍ଯ୍ୟ ହେଇଗଲା ବୋଲି ଆମେ ଭାବିବା। କଣ କହୁଛ?
ହଁ ଆଉ ତାର ଛେଳିଟା ବି ମୁଁ ଦେଖିଥିଲି ବହୁତ ବଢିଆ ଅଛି ଆଉ ଖାଇବା ପାଇଁ ବି ଭଲ ଲାଗିବ ତା ମଟନ ସହିତ ସାଧା ପିଲାଙ୍କ ପାଇଁ ବି ଗୋଟେ କଣ କରିବା ବୋଲି ମୁଁ ଭାବୁଛି ଯେହେତୁ ସାଧା ସାଧା ଗୋଟେ ଜଣ ରହିଯାଉଛି।
ନ ଜଣେ ନାଇଁ ଆମରେ ତିନିରୁୁ ଚାରି ଜଣ ସାଧା ଖାଉଛନ୍ତି ଅବିନାଶ ସେତ ନିଜେ ସାଧା ଖାଏ ତା ସାଙ୍ଗରେ ରବି ମଧ୍ୟ ସାଧା ଖାଏ ଆଉ ସୋମ୍ୟଂଶୁ ମଧ୍ୟ ସାଧା ଖାଏ ତ ଆହୁରି ଯୋଉ ତିନି ଚାରି ଜଣଙ୍କ ପାଇଁ ଆମକୁ ଅଲଗା ରୋଷେଇ କରିବାକୁ ପଡ଼ିବ କାରଣ ସେମାନେ ତିଳେ ହେଲେ ମାଂସ ଭକ୍ଷଣ କରନ୍ତି ନାହିଁ ତ ଆମେ ତାଙ୍କ ପାଇଁ ଛତୁ କିମ୍ବା ପନିର କିଛି ନେଇ ଆସି କରିଦବା ଆଉ କିନ୍ତୁ ମୁଁ ଭାବୁଛି ଯୋଉ ପନିର ଟା ଆମେ ଆଣିବା ସେଇ ଦାସ ଠୁ ଆଣିବା କାରଣ ତାଙ୍କର ଯେହେତୁ ଗୋଠ ଅଛି ନା ତ ସେଇ ଗୋଠ ରୁ ପନିର ଟା ଭଲ ମିଳିବ କଣ କହୁଛ?
ନା ତମେ ବୁଝିଲ ଦାସ ଆଗେ ଭଲ ପନିର ଦଉଥିଲା କିନ୍ତୁ ଏବେ ଦିନକୁ ଦିନ ସିଏ ବହୁତ ଚାଲି କଲାଣି ମୁଁ ଆମ ଘରେ ଦିନେ ଆଣିଥିଲି ମାନେ କିଛି ବି ତା ପନିର ପୁରା ଟାଣ ଲାଗିଲା ତ ମୁଁ କହୁଛି ଆମର ଯୋଉ କଣ ତାଙ୍କ ନା ମାନେ ପାଣିଗ୍ରାହୀ ଅଙ୍କଲ ତାଙ୍କ ପାଖରେ ଗୋଟେ ଦୋକାନ ଅଛି ସିଏ ଭଲ ପନିର ପୁରା ବନାନ୍ତି ସେଇଠୁ ଆଣିବା ଆଉ।
ଆରେ ପାଖରେ ସେଇଟା ପନିର ଆ ମୁଁ କେବେ ପାଣି ପାଣିୁ ଆଗ ଆଣିବି ତମେ ଯଦି କହୁଛ ତାହେଲେ ଭଲ ହିଁ ହେଇଥିବ ଆଉ
ନାଇଁ ନାଇଁ ତା ବି ପନିର ମୁଁ ଖାଇଛି ବହୁତ ସଫ୍ଟ ଅଛି ଆଉ ମଜା ବି ଲାଗେ ତ ମୁଁ ଭାବୁଥିଲି ସେଇଠୁ ଆଣିବା ହେରି।
ପାଣିଗ୍ରାହୀଙ୍କ ଗାଈ ଫାଇ ଅଛି ତାଙ୍କର ଗୁହାଳ ବହୁ କିଛି ଅଛି।
ହଁ ଗୁହାଳ ଅଛି ତାଙ୍କର ଦୁଇଟା ବଡ ବଡ ଗାଈ ଅଛି ସେଇ ଗାଈରୁ ତାଙ୍କେ ଡେଲି ମାନେ ପ୍ରାକୃତିକ ପନିର କରନ୍ତି।
ହେଲେ ତାହେଲେ ବହୁତ ବଢିଆ ହବ ଆମେ ନେଇଆସିବା ଆଉ ଛତୁ ପାଇଁ ଆମକୁ ଟିକେ ଦୂରକୁ ଯିବାକୁ ପଡିବ ଆ ଗାଁ ରେ ଭଲ ଛତୁ ମିଳେନି ଆମକୁ ଫାର୍ମରୁ ଛତୁ ଆଣିବାକୁ ପଡିବ କାରଣ ଆଖପାଖରେ ଆମ ଗାଁ ରେ ଛତୁ ହିଁ ମିଳେନି।
ହଁ ଏଇ ପାଖରେ ଗୋଟେ ଅଛି ପାଳ ଛତୁ ତାଙ୍କର ଉତ୍ପାଦନ କରାଯାଏ ତ ପାଳ ଛତୁ ଆମେ ନବା ନା ଯୋଉ ଆଉ ଗୋଟେ ତୁ ମିଳେ ପ୍ୟାକେଟରେ ସେଇଟା ନବା।
ନାଇଁ ନାଇଁ ପାଳ ଛତୁଟା ନେବା କାର ପାଳ ଛତୁଟା ପାଟିକୁ ସୁଆଦିଆ ଲାଗିବ ଆଉ ଯେହେତୁ ଆମେ ଭୋଜି ଭୋଜି ପାଳ ଛତୁଟା ନାଗିଲେ ହିଁ ଭଲ ହୁ ଆଉ ସେ ବଟନ ଛତୁ ଗୁଡାକ ନେଲେ ସେମାନଙ୍କୁ ଭଲ ଲାଗିବନି କାରଣ ଆମେ ଏତେ ପ୍ରକାର ସବୁ ବ୍ୟଞ୍ଜନ ମ ଖାଇବା ଆଜ୍ଞା ଆ ଖାଲି ଛତୁଆ ପଶା ସେରେ ଯଦି ଆମେ ଟିକେ କମି ପିବା ତାହେଲେ ସେମାନେ ଖାଇପାରିବେ କଣ କରୁଛ।
ତାହେଲେ ଏଇ ପାଖରେ ଗୋଟେ ମଉସା ଅଛନ୍ତି ତାଙ୍କର ଛତୁ ଭଲ ଛତୁ ଉତ୍ପାଦନ ହୁଏ ଆଉ ତାଙ୍କେ ବହୁତ ଶସ୍ତାରେ ବି ଦିଅନ୍ତି ତାଙ୍କ ସହିତ ଯାଇକି କୋଉ ଦିନ ଗୋଟେ କଥା ହେଇଯାଉଛି।
ହେଲେ ଆମେ ଯୋଉଠି ବୃଧ କର ସେ ପା ବ୍ୟବସ୍ଥା ଭଲରେ ଅସ ଆମେ ଯୋଉଠି ପୂଜା କରିବା ସେଠି ପାଣିର ସବୁ
ହଁ ହଁ ସେଇଠି ଗୋଟେ ବଡ କୋପ ଅଛି ଆମେ ବାଲଚ ଫାଲତି ନେଇକି ସେଇଠୁ ପାଣି ଆଣିକି ରୋଷେଇବାସ କରିବା ଆ
ଆଗେ ଯୋଉ ମଣ୍ଡପଟା ଥିଲା ଯୋଉଠ ଆଗ ରୋଷେଇ ସବୁ ହଉଥିଲା ସେ ମଣ୍ଡପଟା ଅଛି ଭାଙ୍ଗିଗଲାଣି।
ସେଇ ଯୋଉ ମଣ୍ଡପ କଥା ତ?
ହଁ
ସେଇ ଆଉ ଆମେ ସିନା ପିଲା ବେଳେ ଯାଇକି ଭୋଜି ଭୋଜି କରିବାର ସେଇଟା ରହିବାର ଆଉ ଏବେ ସେଠି ମୁଁ ଦେଖୁଛି ପ୍ରାୟ କେହି ଆଉ ଯାଉନାହାନ୍ତି। ତ ସେଇଟା ଆସ୍ତେ ଆସ୍ତେ ତାର ଇଟା ଫିଟା ସବୁ ଭାଙ୍ଗି ଗଲାଣି ଦେଖୁଥିଲି ଏଇନା
ହଁ ସେଇଟା ସେମିତିରେ ବି ଟିକେ ଜଙ୍ଗଲ ଭିତରକୁ ଥିଲା ତ ପାଖାପାଖି ଗଛ ମତର ସବୁ ମାଡ଼ିିଗଲାଣି ଆଉ ଯଦି ସେଇ ଜାଗା ଟା ସଫା ଥିବ ତାହେଲେ ଆମେ ଯଦି ସେଇଠି କରିବା ତାହେଲେ ବହୁତ ବଢିଆ ହବ ସେଇଠି ରୋଷେଇ କରିବା ପାଇଁ ବହୁତ ବଢିଆ ବ୍ୟବସ୍ଥା ଅଛି।
ହଁ ସେଇଟା ବି ଭଲ ଯେ କୂଅ ପାଖ ବି ଅଛି ତାପରେ ସେଇଠି ଗୋଟେ ବିରାଟ ଗଛ ଅଛି ଗଛ ସାଇରେ ବି ଭୋଜିଟା ଭଲ ହବ।
ହଁ ତୁମ କଛ ଠିକ ହେଲେ ଆମେ ଗୋଟେ କାମ କରିବା ଆମେ ଆଜି ସନ୍ଧ୍ୟା ହଉ କିମ୍ବା କାଲି ସକାଳ ମଧ୍ୟରେ ଆମ ସବ ସାଙ୍ଗ ମାନଙ୍କୁ ଆମର ଯୋଉ ଅଛି ଯୋଉଠି ଆମେ ଚା କତି କରନ୍ତି ସେଇ ପାତ୍ର ମଧ୍ୟ ତାକୁ ଡାକି ସେ ବସି କି ଆଗରେ ପକେଇବା ମତେ କେହି ଲାଗୁେ କେହି ମନା କରିବେ ସମେ ରାଜି ନା କଣ କହୁଛୁ।
ହଁ ହଁ ମତେ ବି ସେଇୟଆ ଲାଗୁଛି ହଉ ଶୁଣ ଶୁଣ ଏଇ ଯୋଉ ଛତୁ କଥା କହୁଥିଲି ସେ ମଉସାହିଇ ପାଖ ଦେଇ ଯାଉଛନ୍ତି ମୁଁ ଯାଉଛି କିଏ ତାଙ୍କ ସହିତ କଥାବାର୍ତ୍ତା ହେଇଯିବି ବୁଝିଲ
ହଁ ତମେ ସେ ମୋ ସାଙ୍ଗ ହଁ ତମେ ସେ ମୋ ସାଙ୍ଗ ସାଙ୍ଗରେ ଖାଇଯାଅ ଆଉ ତ ମୋ ସାଙ୍ଗୁ ଗୋଟେ କାମ କରିବ କିଛି ନହେଲେ ଗୋଟେ ଦୁଇଶହ ପଚାଶ ଗ୍ରାମ ସତୁ ଖଣ୍ଡେ ତାଙ୍କଠୁ ଆଗ ଦଵର ବୁଝି ନବ ଠିକ ଅଛି। ବାକି ମୁଁ ମଧ୍ୟ ଯାଉଛି ବାକି ଅବିନାଶ ଆସିଲାଣି ମୁଁ ଅବିନାଶ ସାଙ୍ଗେ ଟିକେ ରୋଷେଇ କଥାଟା ହେଇଯାଏ।
ହଉ ହଉ ହଉ
ହଉ ରହିଲି ଭାଇ।